ହଁ ହଲୋ ହଁ ହଲ ହ୍ୟାଲୋ
ଆଣ୍ଟି ଜୟଗରୁ
ହଲ
ଆଜ୍ଞା ଆଣ୍ଟି ଭଲ ଅଛି ହଁ ଆଣ୍ଟି ଭଲ ଅଛି।
ଘରେ ଭଲ ସବୁ ତ ଘରେ ଭଲ ସବୁ ଆଉ କଣ କରୁଛମେ ଏବେ କଣ କରୁଛ?
ଏଇ ତରକାରୀ ସରିଲା ବସିଛି ଆଉ।
ତର୍କ କିଏ କରିଲା
ହ୍ୟାଲୋ
ତରକାରୀ କିଏ କରିଲା ତମର ହେଲୋ ହଉ ଆଉ। ଭେର ଗୁଡ଼୍ ଆଉ ଘରେ କିଏ କିଏ ଅଛନ୍ତି। ପ୍ରସ
ଘରେ ବାପା ବାପା ବୋଉ ସାନ ଭାଇ
ହୁଁ ହୁଁ ଆଉ ଭଲ ସବୁ ଘରେ ନାଇଁ
ଆଜ୍ଞା।
ଆଉ କଣ କୁହ ତମର କେମିତି କଣ ଠାକୁରଙ୍କ କାମ କେମିତି କରୁଛ।
ହଁ ଠାକୁରଙ୍କ କାମ ଆଗରୁ ଭଲ ହଉଥିଲା ମୁଁ ଏବେ ଟିକେ ମାନେ ମୁଁ ଆଉ ପଢୁଛି ତ। ସେଇଠିକି ଆସିଛିହାର ତ ସେଇ ନି ଯୋଗୁ କାମ କରିନି କିଛି ଆଉ।
ହଁ ହଁ ହଉ ହଉ ତଥାପି ଚେଷ୍ଟା କରିବ ଆଉ।
ହଁ ଗାଁ ରେ କିନ୍ତୁ ଭାଇ ଆଉ ଦାଦା ମାନେ ମିଶିକି
ହୁଁ ହୁଁ ସତ୍ ସଙ୍ଗ୍ ଯାଉ ଯାଉଚ ନା ନାଇଁ।
ଆଜ୍ଞା।
ହଁ। ଆଉ ଠାକୁର ମାନିକି ଚାଲିବ ଠାକୁରୁ କହିଲେ ନିହାତି ତାଙ୍କୁ ନେଇକି ଆମେ ଚାଲିବା। ଆମେ ଚାଲିଲେ ଆମ ପର ପିଢ଼ି ଚାଲି ଆମ ପିଲାମାନେ ଚାଲିବେ ଠାକୁରଙ୍କୁ ବାଦ୍ ଦେଇକି କୌଣସି କାମ ନୁହଁ ନା ନାଇଁ।
ହଁ ଆଣ୍ଟି।
ତେଣୁକରି ଠାକୁର କହିଲେ ଧର୍ମ ଧର୍ମ କହିଲେ କଣ ନା ଯାହା ମତ୍ ମତେ ଧାରଣ କରିକି ରଖିଛି ବା ମୁଁ ଯାହା କରିଲେ ବଞ୍ଚି ପାରିବି ବଢି଼ପାରିବି। ସେଇଟା ହେଲା ଧର୍ମ ତାମାନେ ମୁଁ କଣ ହେଇଚି ଡେଲି ଯେମିତି ଖାଉଚି ପିଉଚି ଇଏ ଗୋଟେ ଧର୍ମ କି ନାଇଁ ମୁଁ ଯେମିତି ଯାହା କରିକି ସତ୍ ରେ ଯୁଡ଼ିଏ ଖାଇଲି ବା ପିନ୍ଧିଲି ବା ବସିଲି ଉ ଉଠିଲି ସେଟା ଆଉ ଜଣଙ୍କୁ ମୁଁ କହିବି ବା ଆଉ ଜଣ ମତେ ଦେଖ୍ ଦେଖିକି ହେଇଉଠିବା ଏଇଟା ହେଲା ମୁଁ ଧର୍ମ କଲି ବା ମୋର ଯାହା ଯାହା ତୁମ ପ୍ରତି କର୍ତ୍ତବ୍ୟ ଅଛି ମୋର ଗୋଟେ ଝିଅ ତମେ ତେଣୁକରି ତମ ପ୍ରତି ମୋର ଯାହା ଯାହା କର୍ତ୍ତ କର୍ତ୍ତବ୍ୟ ମୋ ସ୍ଵାମୀ ପ୍ରତି ମୋ ମା ପ୍ରତି ବାବା ପ୍ରତି ସମସ୍ତଙ୍କ ପ୍ରତି ଯାହା ଯାହା କ ସେଇଟା ମୁଁ ଯଦି ଠିକ୍ ସେ ନିଭଉଛି ତାହେଲେ ସେଟା ମୁଁ ଧର୍ମ କରୁଛି ଠାକୁରଙ୍କ କହିବା କଥା ତେଣୁ କରି ଆମେ ଠାକୁର ତାଙ୍କୁ ବାଦ୍ ଦେଇକି କୌଣସି କାମ କରିବାନି। ଆଉ ତମ ଗାଁରେ ରଜ ଭଲ ହଉଛି ମା।
ହଁ ଆଣ୍ଟି ଭଲ ହଉଚି।
ହଁ କଣ କଣ‍ ପୋଗ୍ରାମ୍ ସବୁ ରହୁଛି।
ଏମିତି ମହୋଉତ୍ସବ ଭଳିଆ ହୁଏନି। ବାକି ଏ ଦୋଳି ପଡ଼େ ସବୁ କା ପଟା ଦୋଳି। ନିଶୁଣି ଦୋଳି ବାଉଁଶ ସେ ଦୋଳି।
ହୁଁ ହୁଁ
ଆଉ ପିଠା ଆଉ ଯାହା ସବୁ ପୋଡ଼ ପି ପିଠାରିକା କରୁ ଖାଉ।
ହଁ ରଜ ବାହାଘର ଦା ହୁଏ ନା ନାଇଁ।
ନାହିଁ ଆଣ୍ଟି ଆମର ସେଗୁଡ଼ା ନାହିଁ।
ଆହା ରଜ ବାହାଘର କହିଲେ କଣ କହିଲ ଏଠି ହୁଏ ମାନେ ଝିଅ ମାନେ ଦିଟା ଝିଅଙ୍କ ଭିତରେ ବିବାହ କରାଯିବ। ଦୋଳିରେ ଆମର ଏକଡ଼ ସେୟା ଚାଲିଛି ଦିଟା ଝିଅ ଭିତରେ ପୁରା ବେଦୀ ହବ ଭୁଜି ଭାତ ହବ ପ୍ରସେସନ୍ ହବ ଆଉ ମାନେ ଯେମିତି ନିମନ୍ତ୍ରଣ କାର୍ଡ ବଣ୍ଟା ଯାଏ ସେମିତି ପୁଅ ପକ୍ଷରୁ ଝିଅ ପକ୍ଷରୁ ବଣ୍ଟା ଯିବ। ଏଇଟା ଗୋଟେ ଆମର ଦୁଳି ଚାରି ଦିନ ଯାକ ଗୋଟେ ମାହୁଲ ହୁଏ ଦିନେ ରିସେପସନ୍ ରହିବ ଦିନେ ଗାଁ ରେ ସମସ୍ତେ ବସିକି ତାଙ୍କର ଭୁଜି ଭାତ ଖାଇବ ଯେମିତି ଆମର ଜେନେରାଲି ବିବାହରେ ହଉଛି ସେମିତି ହୁଏ। ଆମର ରଜ ରଜକୁ ବହୁତ ଧୁମ୍ ଧାମ୍ ରେ ଆମର ରଜ- ପୁରା ଧୁମ୍ ଧାମ୍ ସେ ପାଳନ ହୁଏ।
ହଉ ଭଲ ଆଉ ଆଣ୍ଟି ଆମକୁ କେବେ ଡାକିବେ ଯିବି ।
ହଁ ଆସ ଯିବା ବହୁତ ସୁନ୍ଦର ଭାବରେ ହଉଛି ଆମର ଝିଅ ଥରେ ଏ ହେଇଥିଲା ସେ ସ୍ଵାମୀ ହେଇଥିଲା ଆଉ ଗୋଟେ ଝିଅଟ ବୋହୂ ହେଇଥିଲା ଆମ ଝିଅ ତା ସ୍ଵାମୀ ହେଇଥିଲା।
ଆଉ ଭଲ
ପ୍ରସେସନ ରେ ସେ ସାଇକେଲ ରେ ପୁଅ ପ୍ରସେସନ ଯିବ ଡିଜେ ଭିଜେ ବଜେଇକି ତାର ଲେଡିଜ ଜେଣ୍ଟ ସବୁ ଯିବେ ଡ୍ୟାନ୍ସ କରି କରି ସାଇକେଲ ରେ ବର ବେସ ହେଇକି ପୁଅ ଯିବ ସେଠି ଝିଅଘର ଅପେକ୍ଷା କରିଦିଏ ଜଣଙ୍କ ଘରେ ସେଠି ଉଭୟ ପକ୍ଷରୁ ସେ ପୁଣିଠୁ ପ୍ରସେସନ ବାହାରି ଝିଅ ପୁଅ ଏକାଠରେ ଦିଟା ସାଇକେଲରେ ଯିବେ ସେଠି ବେଦୀ ଉପରେ ବାହାଘର ହବ ଆଡ ବେଦିଟା କଢି ହବ ପୁଣି ମନ୍ଦିରରେ ନଚେ ଗାଁ ର ଯୋଉ ଆମର ଥାଏ ଗୋଟେ ମଣ୍ଡପ ଭଳିଆ ସବୁ ପ୍ରତି ଗାଁ ରେ ରଖୁଛନ୍ତି। ସେ ଜାଗାରେ ରହିକି ସମସ୍ତେ ତାପରେ ସେଠି ବାହାଘର ଦିନ ଧା ହବ ପୁରା ବେଦି ହବ ପୁରା ମନ୍ତ୍ର ପଢ଼ା ଯିବ ସବୁ। ରଜ ବାହାଘର ଆମର ବଢି଼ଆ ତାପରେ ପାନ ବି ସମସ୍ତେ ଝିଅ ପୁଅ ସମସ୍ତେ ସେଦିନ ଆଉ କାହା ଭିତରେ ନାହିଁ ଯେ ପୁଅ ଝିଅ ଆଜି ଗୋଟେ ରହିବ। ପୁଅ ମାନ ଦୁଳି ଖେଳିବା ପୁଅ ଝିଅ ମାନ ବି ଦୁଳି ଖେଳିବା ଝିଅ ମାନେ ବସିବେ। ପୁଅ ମାନ ବାହିବେ ପୁଅ ମାନ ବସିଲେ ଝିଅ ମାନ ବାହିବେ ଏଇ ଟାଇପ ର ଖେଳ ଟା ଆମର ହୁଏ। ବହୁତ ସୁନ୍ଦର ଭାବରେ ଆମର ଆଉ କଣ କୁହ ଆଉ କଣ ହଉଛି।
ତାହଲେ ହୁଏ?
ହଁ ହଁ
ଆଉ ମୁଁ ବି ଯିବି କେବେ
ହଁ ଆସ। ବଢ଼ିଆ ସୁନ୍ଦର ଭାବରେ ହଉଛି ଆମର ପୁଣି ସଂକ୍ରନ୍ତି ହଁ ମୁଁ ପା ଭଲ ଅଛି ପୁରା।
କୁହନ୍ତୁ?
ହଁ ଆଉ ତାପରେ ଲାଷ୍ଟ ଦୂଳି ଆମର ଯୋଉଦିନ ହୁଏ କଣ ସେଟା କହନ୍ତି ଉଁ ହୁଁ ସଂକ୍ରାନ୍ତି ଯୋଉଦିନ ପଡ଼େ ନାଇଁ। ବସୁମତୀ ସ୍ନାନ ଯୋଉ ଦିନ ହବ ସେଦିନ ଝିଅ ମାନେ ସକାଳୁ ମା ମାନେ ହଉ ଯିଏ ହଉ ଗୋବରରେ ଲିପି ଦେଇଥିବେ ତିନି ଜାଗାରେ ଲିପା ଯିବ ସେଠି ବସୁମତୀଙ୍କୁ ପୂଜା କରିବେ ଝିଅ ମାନେ କରିବେ କେବଳ ଝିଅ ମାନେ। ଦୁ ଦୁ ହଁ ଝିଅ ମାନ ହିଁ ଏଇ ପୂଜା ଟା କରିବେ ଆଉ ଚାରି ଦିନ ଯାଏ ଝିଅ ମାନେ ତ କୌଣସି ହିଁ କାମ କରିବେନି ନା ନା ପରିବା କଟା ନା ଘର ଝାଡୁ ନା କଣ ଗୋଟେ ଜିନିଷ କରିବା ଏଇ ସବୁ ସାନ କରିବେନି ଚାରି ଦିନି କାଁ ଲକ୍ଷ୍ୀମା ସେଦିନ ର ହେଲା ଏ ଆମର ରଜ କହିଲେ କଣ କି ଝିଅ ମାନଙ୍କ। ଙ୍କର ଋତ ତୁ ଦିନ ଟା ଆରମ୍ଭ। ରଜ ପ୍ରଥମ ଦିନ ମା ଲକ୍ଷ୍ମୀଙ୍କର ସେଟା ହେଇଥିଲା। ତେଣୁ ମା ଲକ୍ଷ୍ମୀଙ୍କୁ ଗୋଟେ କୋଠରୀ ଭିତରେ ହିଁ ବନ୍ଦ। କରିଦିଆଯାଏ ସେଦିନ ମା ଲକ୍ଷ୍ମୀ ହେଇ ଚାରି ଦିନ ଯାଏ ନା ପ୍ରଭୁଙ୍କ ନା ଏଇ ରୋଷେଇ କରିବେ ନା ନିଜେ କିଛି ଖାଇବେ ଫଳମୂଳ ଖାଇକି ରହିବେ ଏଇଟା ଆମର ସେମିତି ଓଡିଆର ଗୋଟେ ଏଇଟା କେବଳ ଓଡିଶାରେ ହିଁ ହଉଛି ମା ରଜ ପରମ୍ପରା କେବଳ ଓଡିଶାରେ ହିଁ ହଉଛି ଧୁମଧାମ ରେ ଏଇଟା ଆମର ମା ଲକ୍ଷ୍ ଲକ୍ଷ୍ମୀଙ୍କୁ ଅନେଇକି ଆମେ ଏଇ ଉତ୍ସବ ହିଁ କରନ୍ତି ପ୍ରତିବର୍ଷ ରଜ ଚାରି ଦିନ ଯାଏ। ରଜ ଚାରି ଦିନ ପରେ ମା ଲକ୍ଷ୍ମୀ ଯେତେବେଳେ ଶୌଚ ହୁଅନ୍ତି ଆମେ ପୁଣି ସେଦିନ ଶୌଚ ହେଇକି ବସୁମତୀ ସ୍ନାନ କରନ୍ତି ଧରିତ୍ରୀ ମାତା କ ପୂଜା ପାଠ କରିକରି। ପୁଣି ନିଜେ ନିଜେ ସରିବ ସେଠି ଫଙ୍କସନ ସରିବ ଆଉ
ହଁ ଆଣ୍ଟି ଏତେ ଭଲରେ ହୁଏ।
ହଁ ହଁ
ଆଉ ଆମ୍ବ ଆପଣଙ୍କ କୁଆଡେ ହେଇଛି। ଛି
ହଁ ଆମ୍ବ ସେମିତି ତବେ ବଉଳ ଯୋଉ ରେଟରେ ହେଇଥିଲା ଆମ୍ବ ସେଇ ରେଟ ରେ ନାହିଁ। କୁହୁଡି ଯୋଉ ତାପରେ ଆସ ଥିଲା କୁହୁଡି ଯୋଗୁ ସବୁ ଆମ୍ବ ଗୁଡା ଝଡି ଗଲା ନହେଲେ ଯୋଉ ଏ ଆସିଥିଲା ବଉଳ ମାନେ ପୁରା ଫୁଲ ହେଇକି ଆସିଥିଲେ। ଆମ୍ବ ଏଥର ପ୍ରବଳ ହବା କଥା କିନ୍ତୁ ଆମ୍ବ କମିଗଲା ଆଉ ବଉଳ ଅଧିକ ହେଇଗଲା ଆଉ ଆମ୍ବ କମିଗଲା।
ହଁ ଆଣ୍ଟି ଆମ ଆଡେ ବି ବହୁତ ସାରା ହେଇଥିଲା ଆ ମତେ ଆନେଇକି ଗୋଟେ କଣ ଆଉ ପଣସ ଅ ହେ
ନାଇଁରେ ମା ପଣସ ସେଇଟି ଆମର ସାତ ସ୍ୱପ୍ନ ।
ପଣସ ଗୋଟେ ଖାଇବାକୁ ହେଲେ ଆମ କିଣିକି ଆଣିବୁ ଖାଇବୁ କାହାରି ଗଛରେ ହିଁ ନାହିଁ। ଗଛ ତ ନହିଁ।
ଆମର ଗୋଟେ ଗଛ ଅଛି ଯେ ସେଟା କେବଳ କଞ୍ଚା ବେଳେ ସେଟା ଝଡିଯାଏ ମାନେ ଛୋ ଟ ହେଇଥିବ ତ ତାକୁ ଆଣିକି ଆମେ ତରକାରୀ କରିଦଉ ଆଉ ମୋ ଆମ ପିଉସି ଘର ଅଛି ଯେ ମାନେ ଗୋଟେ ଗଛ ସେଥିରେ ପୁରା ଆ ଭରପୁର ହେଇକି ପଣସ ଆସେ ସେ ପା
ହୁଁ ହୁଁ ହୁଁ ନାଇଁ ସେଟା ଯୋଉଟା ତମ ଗ ଲଗିଛି ସେଟା ହେଲା କଞ୍ଚା ପଣସ ଯୋଉ ଖାଆନ୍ତି ତରକାରୀ କରିକି କଠା କରିକି ଖାଆନ୍ତିନି ତମର ସେଟା ସେଇ ଗ ସେ ସେଟା ପାଚିବା ଯାଏ ରହିବନି ।
ଆଉ ପାଚିଲା ପଣସ ଯୋଉଗୁଡା ସେଗୁଡା ଆଁ ସେ ପୁରା ବଡ ବିରାଟ ବଡ ଟେ ହବ ପୁରା ମାନେ ଗୋଟାକ ନିହାତି ତିରିଶ କେଜି ଚାଳିଶି କେଜି ଭଳିଆ ପଣସ ବାହାରିବ । ସେ ବଡ ବଡ ମାନେ ଭୂଇଁ ଫଟେଇକି ଯୋଉ କହନ୍ତି ପ ଆମ୍ବ ଗୋଟେ ଯୋଉ ପଣସ ଗୋଟେ ଗୋଟେ ବାହାରେ ନୁହଁ । ସେଇ ପଣସ ଗଛ ସେଟା ପାଚିଲା ପଣସ ଟା ହୁଏ ।
ମୁଁ ଭାବେ କି ସେଇ ଗୋଟେ ଗଛ ଥାଏ ।
ନାଇଁ କ ଆମ ବି ତ ଭାବେ ସେଇଟା ବୋଧେ ଗୋଟେ ଗଛ । ପାଚିକି ଇଏ ବଡ ହେଇ ପାଚେ ବୋଲି ମୁଁ ଭାବେ ଯେହେତୁ ମୋ ମା ଯିଏ ସେ ହେଲା କେଉଁଝର ଝିଅ।
ହଁ।
କେଉଁଝର ଉମ୍ ମୟୂରଭଞ୍ଜ ମାନେ ତ ସବୁ ଜଙ୍ଗଲ ପୁରା। ଜଙ୍ଗଲ ଫଳମୂଳ ଭିତରେ ସେମାନେ ତାଙ୍କର ଟିକେ ଧାରଣା ଅଛି। ଆମ ମା ର କାର ସେମିତି ଟିକେ ଧାରଣା ଥାଏ। ପଣସ କୋଉଗୁଡା କଞ୍ଚାଖିଆ ପଣସ କୋଉଗୁଡା ପାଚଲାଖିଆ ପଣସ ସିଏ ହିଁ କହିଦିଏ। ଏଇ ଗଛଟାରେ ପାଚିବ, ଏଇ ଗଛା ପାଚି ପାଚିବନି। ଆମ ବାଡିରେ ମା ଦିଟା ପଣସ ଗଛ ଲଗେଇଛୁ। ମୋ ମା କହିଦେଲା ଯେ ଏଇଟା ହିଁ ତରକାରୀ ଖିଆ ପଣସ। ଇଏ ଯେତିକି କି ବଡ ହେଇଯିବ ମନକୁ ଝଡି ପଡିବ। ଆଉ ଗୋଟେ ରହିଲା ପାଚିଲା ପଣସ। ସେଇଟା ସେଇଟା ପାଚିବା ଯାକେ ରହୁଛି।
ହଁ ଆଣ୍ଟି।
ହଁ ସେ ଜାଣିପାରେ ସେ ତାଙ୍କର ସେକଡ ଜଙ୍ଗଲ ନା!
ଆ ହଁ।
ଆଉ ପଢାପଢି ମା ଚାଲିଛି?
ହଁ ଆଣ୍ଟି। ପୁରା ରଜ ପରଦିନ ଏଗଜାମ୍ ଅଛି ଯେ ସେ ମିଷ୍ଟାର? ଆଉ ଘରକୁ ବି ଏ ବର୍ଷ ଯାଇପାରିବିନି। ମଜା କିଛି କିଛି ହବନି।
ହା ହା ହା ହା। ହଁ। ହଁ ହୋଉ। କଣ କରିବା ପାଠରେ ତ ପୁଣି ଦେଖିବା। ହେଇନା ପା ଆଉ। ସବୁବେଳେ ତ ମାନେ ନାହିଁ ଯେ ମୁଁ ଫଙ୍କସନ ଆଟେଣ୍ଟ କରିବି। ପୁଣି ପାଠ ଅଛି। ପାଠ ଟାକୁ ପୁଣି ଆମକୁ ଦେଖି କର। ମା ଟାଇମ୍ ଦେଖ କେତେ ବାଜିଲାଣି? ମୁଁ
ହଁ ଆଣ୍ଟି। ଆଉ। ଆଉ କଣ କେମିତି? ରୋଷେଇ ଆଜି କଣ କରିଛନ୍ତି?
ରୋଷେଇ ଆଜି ରୁ ଟି କରିଚି ମା। ରୁଟି ଛତୁ ରଖିଥିଲୁ ସକାଳେ। ତାକୁ ଏଇନେ ଭାଜିବୁ ଆଉ।
ହଉ ଆଣ୍ଟି ଯାଆନ୍ତୁ, ଖାଇବେ ମୁଁ ରଖୁଛି ଆଉ।